ଶୁଣି ପାରୁଛନ୍ତି ମୋ କଥା? ଶୁଣି ପାରୁଛନ୍ତି ଆଜ୍ଞା?
ହଁ ହଁ ଶୁଣି ପାରୁଛି ଜୟ ଜଗନ୍ନାଥ ଆଜ୍ଞା। ହଁ ହଁ ମୁଁ ଶୁଣିପାରୁଛି ଆଜ୍ଞା। କୁହନ୍ତୁ।
ଆଜ୍ଞା ନମସ୍କାର।
ହଁ ଧନ୍ୟବା ହଁ ହଁ ନମସ୍କାର। ହଁ ଭଲ ଅଛି।
ଆଉ କୁହନ୍ତୁ ଆପଣଙ୍କ ପରିବାର ବର୍ଗ। ଆଜ୍ଞା ମୁଁ ବି ସୁସ୍ଥ ଅଛି ଭଲ ଅଛି। ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି ସମ୍ବୁ ସବୁ ଅଛନ୍ତି କିଏ କିଏ ଆପଣଙ୍କ ପରିବାରରେ କୁହନ୍ତୁ? ତ ତାଙ୍କ ନାଁ ସବୁ କୁହନ୍ତୁ?
ହଁ ଆମ ପରିବାରରେ ଆମର ଅଛନ୍ତି କି ମୋର ଯେମିତି ମାନେ ଶାଶୁ ଶଶୁର ଆଉ ଆମର ପାଞ୍ଚ ମାନେ ଦିଅର ଅଛନ୍ତି। ମୋର ଦୁଇ ଯା ଅଛନ୍ତି ଆଉ ମୋର ଗୋଟେ ମାନେ ଛୋଟ କୁକୁଡ଼ା ଟିଏ ଅଛି ଏବେ ଏଇ ଦୁଇ ତିନି ମାସ ହବ ଜନ୍ମ ଗ୍ରହଣ କରିଛି। ଆ ଆଉ ମୋର ଝିଅ ବି ମୋର ଗୋଟେ ଅଛି ତାକୁ ଛଅ ବର୍ଷ ହୋଇସାରିଲାଣି।
ଆଜ୍ଞା।
ସେ ଅବିକା ମାନେ ବିଦ୍ୟାଳୟରେ ପାଠ ପଢୁଛି। ଆଉ ଏମିତି ମୋର ଆହୁରି ଦୁଇଟି ଦିଅର ଅଛନ୍ତି ବିବାହିତ ହୋଇନାହାନ୍ତି।
ଆଜ୍ଞା।
ଆଉ ଆଇ ଆମ ପରିବାର ବର୍ଗରେ ଏଇ ଆମର ସବୁ ଏତିକି ମିଳିମିଶି କି ରହୁଛୁ ଆଉ।
ଆଜ୍ଞା ଆପଣ କଣ ଖାଇଥିଲେ ଆଜି କଣ?
ଆଜି ମଧ୍ୟାହ୍ନରେ ମୁଁ କରିଥିଲି ଯୋଉ ଆମର କଦଳୀ ଆଳୁ ଭଜା ଜାଣି ଜନ୍ତି।
ଆଜ୍ଞା।
ହଁ ତାକୁ ସୋରିଷ ମସଲା ଦେଇକି ଭାଜିଥିଲି। ଆମର ସଜନା ଶାଗ
ଆଜ୍ଞା।
ସଜନା ଶାଗ ଆଉ ଜହ୍ନି ତାକୁ ଭାଜିଥିଲି। ଆଉ ଡାଲମା କରିଥିଲି। ଆଉ ଆମର ଯେଉ ଆମ୍ବୁଲ ଦେଇକି ସୋରିଷ ଆମ୍ବୁଲ ଦେଇକି ଆମର ଯୋଉ ଭେଣ୍ଡି ତାକୁ ତରକାରୀ କରିଥିଲି ଭେଣ୍ଡି ଆଳୁକୁ ତରକାରୀ କରିଥିଲି। ମାନେ ଖାଣ୍ଟି ଯୋଉ କୁହନ୍ତି ଦେଶୀ ଖାଦ୍ୟ ସବୁ ପ୍ରସ୍ତୁତ
ଆଜ୍ଞା।
ଆଉ ଆପଣ କୁହନ୍ତୁ? ଜଝାଙ୍ଗ ପତ୍ର ବିଷୟରେ କିଛି ଜାଣିଛନ୍ତି? ଜଝାଙ୍ଗର ଉପକାରିତା ବିଷୟରେ?
ଜଝାଙ୍ଗ ପତ୍ର ତ ମୁଁ ଶୁଣିଥିଲି ତାର ଉପକାରିତା ବିଷୟରେ ଫେରେବି ଜେଜେମା ମାନେ କହିଥିଲେ ମୋର ଆଉ ଏତେ ମନେ ନାଇଁ ଖାଲି କୁହନ୍ତି କି କଣ କୁର୍ମି ହେଲେ ଖାଆନ୍ତି କି।
ହଁ କୁହନ୍ତି ଛୋଟ ଛୁଆମାନେ ଝାଡା ଯେତେବେଳେ ହୁଅନ୍ତି ଅତ୍ୟଧିକ ପେଟ ଖରାପ ହେଇଗଲେ ତାଙ୍କର ଯେତେବେଳେ ସେ ଝାଡା ହୁଅନ୍ତି ସେ ଯୋଉ ଜଝାଙ୍ଗ ପତ୍ର ତା ସହିତ କ୍ଷୀର ମିଶେଇକି ସେମାନଙ୍କୁ ଘୋଟିକି ଯୋଉ କଣ ଜାଣିଛନ୍ତି ଘୋଟା ପଥର ଗୋଟେ ଥାଏ। ଯୋଉ ଚନ୍ଦନ ପେଡି ଆମର ଯେମିତି ଥାଏ। ହଁ ହଁ ପଥରରେ ସେଇଟା ହେଇଥାଏ। ସେ ପଥରରେ ସେଇଟାକୁ ଘଟିକିନା ତା ଦେହରେ ଛୋଟ ଛୁଆଙ୍କୁ ମାନେ ଦିଆଯାଏ। ଏ କ୍ଷୀର ସହିତ ମିଶେଇ ସେଇ ଜଝାଙ୍ଗ ଦିଅନ୍ତି।
ଜେଝାଙ୍କ ଦିଅନ୍ତିି ଦେଲେ ପିଲାଙ୍କୁ
ଯୋଉ ଗଙ୍ଗଶିଉଳି ପତ୍ର ବିଷୟରେ କିଛି ଜାଣିଛନ୍ତି?
ଗଙ୍ଗଶିଉଳି ହଁ ହଁ ଜାଣିଛି। ତାର କଣ କେମିତି ଉପକାରିତା କଣ?
ଆଜ୍ଞା ତାର ଫୁଲ ମାନେ ବାସ୍ନା ହବ ଯେ ସକାଳୁ ମାନେ ପଡିବ ଗଛରୁ ରାତିରେ ଫୁଟେ ସେଟା।
ଗଙ୍ଗଶିଉଳି ହଁ ହଁ ରା
ରାତିରେ ଫୁଟିକି ସକାଳକୁ ସେଟା ଝଡିଯାଏ। ତାର ବାସ ପୁରା ଚାରିଆଡୁ ଯାକ ମହକୁ ଥାଏ। ତାର ପତ୍ରକୁ ମାନେ ଥଣ୍ଡା ଜ୍ୱର ହେଲେ ତାର ପତ୍ରକୁ ଆଣିକି ବାଟିକିନା ତାକୁ ପିଇଲେ ଥଣ୍ଡାରୁ ଆଉ ଥଣ୍ଡା ଜ୍ୱରରୁ ଉପଶମ ମିଳିଥାଏ।
ଆଚ୍ଛା ହଁ ହଁ ଏମ୍ ହଁ ଶୁଣିଥିଲି କୁହନ୍ତି। ତ ମୁଁ ଏଇଟା ବି ମାନେ ପ୍ରୟୋଗ ମାନେ କରିନି। ମାନେ ଆଗକୁ ମୋର
ପ୍ରୟୋଗ କରିକି ଦେଖନ୍ତୁ ବହୁତ ହି ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ। କୁହନ୍ତି ସାତଦିନ ତାକୁ ସେବନ କରନ୍ତି ସାତ ଦିନ ସେବନ କଲେ ସେଇଟା ଠିକ ହେଇଯାଏ ଆଉ ଥଣ୍ଡା ଜ୍ୱର
ନିଶ୍ଚିନ୍ତ ନିଶ୍ଚିନ୍ତ ମତେ ଆଗକୁ ଯଦି ଯ ଏଇ ବର୍ଷା ସିଜିନିରେ ତ ଜର
ଥଣ୍ଡା ଏତି ଯାହା ବି ହେବ ମୁଁ ନିଶ୍ଚିତ ଆର ମାନେ ବ୍ୟବହାର କରିବି।
ଆଉ କୁହନ୍ତୁ କେବେ ଖଜୁରୀ କନ୍ଦା ଖାଇଛନ୍ତି?
ଖଜୁରୀ କନ୍ଧା।
ହଁ ଖଜୁରୀ କନ୍ଦା।
କନ୍ଦା କହ କିଆଁର କନ୍ଦା ଖାଇଛି ପିଲା ବେଳେ ଯେତେବେଳେ ସ୍କୁଲ ଯାଏ ତ
ଆଜ୍ଞା କିଆ ଗଛରେ କୁହନ୍ତି ଯୋଉ ଭାଲୁ ଯୋଉ ଭାଲୁ ନୁହଁ ତ ଯୋଉ ବିଲୁଆ ମାନେ ରୁହନ୍ତି କିଆଁ ଗଛରେ। କିଆଁ ବୁଦା ଭିତରେ ରୁହନ୍ତି କିଆଁ କନ୍ଦା ଖାଇବାକୁ ଆସନ୍ତି। ସେଟା କୁଆଡେ ଭାରି ମିଠା ଲାଗେ ଖାଇବା ପାଇଁ ଆଉ କିଆଁ କଉଡି ବୋଲି ବାହାରେ କିଆଁ ଗଛରୁ
ହଁ ସେଟା ତାର ପୁରା ଭିତରୁ ବାହାରେ କେବେ କିଆଁ କୋଉଡି ଭଳିଆ। ସେଇଟା ଆହୁରି ଭଲ ଲାଗେ କନ୍ଦା ଠାରୁ କୋଉଡି ଠା ଆହୁରି ଭଲ ଲାଗେ।
ଆଜ୍ଞା।
କିନ୍ତୁ ଏଇ ଖଜୁରୀର ଯୋଉଟା କହିଲେ ଆପଣ ସେଇଟା ମୁଁ ମାନେ ଶୁଣିଛି ଖାଇଛନ୍ତି ବୋଲି କିନ୍ତୁ ମୁଁ କେବେ ଖାଇନି। ଆପଣ ଖାଇଛନ୍ତି?
ଆଜ୍ଞା ମୁଁ ଖାଇଛି।
କେମିତି କଣା ତାରସ୍ୟାଦ?
ସେଟାର ସ୍ଵାଦ ଅତ୍ୟନ୍ତ ମଧୁର। ସେଇଟା କୁଆଡେ ତାକୁ ରାମ ଫଳ ବୋଲି ବି କୁହନ୍ତି।
ଜର ବି।
ଆଜ୍ଞା ଶୁଣିପାରୁଛନ୍ତି ଆପଣ?
ହଁ ହଁ ଶୁଣିପାରୁଛି କୁହନ୍ତୁ।
ତାକୁ ରାମ ଫଳ ବୋଲି ବି କୁହନ୍ତି।
ଆଜ୍ଞା ହଁ।
ଆଉ ଆପଣ କେବେ ଯୋଉ ଖଜୁରୀ ଗଛର ସେ ଯୋଉ ରସ ବାହାରେ ତାକୁ ପିଇଛନ୍ତି କେବେ?
ହଁ ହଁ ଖଜୁରୀ ରସ ପି ପିଇଛି କୁହନ୍ତି କି ଖଜୁରୀ ରସ ପିଇଲେ
ସ୍ୱାସ୍ଥ୍ୟ ପାଇଁ ଭଲ ସେଇଟା କୁଆଡେ ସୂର୍ଯ୍ୟ ମାନେ ନଅ ଇଞ୍ଚ ପୂର୍ବରୁ ସେଟାକୁ ମାନେ ପିଇଲେ ସେଟା ଦେହ ପାଇଁ ଭଲ ହେଇଥାଏ ନହେଲେ ସେଟାକୁ ପିଇଦେଲା ପରେ ସେଟା ନିଶା ହେଇଯାଏ କୁହନ୍ତି
ହଁ ଖ କୁହନ୍ତି କି ଖରା ପଡିଲେ ତାର ନିଶା ମାନେ ପ୍ରଖର ହୁଏ ବୋଲି।
ଆଜ୍ଞା।
ଆ
ଆଉ ଆପଣ ଜାଣିଛନ୍ତି ଯୋଉ ମୁଣ୍ଡା ମାନଙ୍କର ପର୍ବରେ ହୁଏ ସେମାନେ ହାଣ୍ଡିଆ ତିଆରି କରନ୍ତି।
ହଁ ହଁ ହାଣ୍ଡିଆ ତିଆରି କରିକି ଭୁଣ୍ଡା ମାନେ ପିଅନ୍ତି ଯୋଉ
ଆଜ୍ଞା। ସେଟା ହାଣ୍ଡିଆ ପ୍ରସ୍ତୁତି କେମିତି ହୁଏ ଆପଣ ଜାଣିଛନ୍ତି?
ମାନେ ନା ହାଣ୍ଡିଆ ପ୍ରସ୍ତୁତ ପ୍ରଣାଳୀ ମୁଁ ଟିକେ ଜାଣିନି ଆଜ୍ଞା।
ଆଜ୍ଞା। ମୁଁ ତ ଜାଣିନି ପ୍ରାୟ ଶୁଣିଛି କୁହନ୍ତି ଲୋକମାନେ ଏଇଟା ପଖାଳ ଯୋଉ ଭାତ ଭା ଭାତରୁ ଏଇଟା କରାଯାଏ।
ଭାତରୁ କରାଯାଏ ଯୋଉ କୁହନ୍ତି ମାନେ ଯୋଉ ବା ଖସି ପଖାଳ ବହୁ ଦିନ ହଁ
ଭାତକୁ ପଚେଇକି ଏଇଟା ତିଆରି ପ୍ରସ୍ତୁତ କରାଯାଏ।
ସେଥିରେ କୁଆଡେ ନିଶା ହୁଏ ଶୁଣିଥିଲି।
ଆଉ ଆପଣ କେବେ ସାରୁ ପତ୍ର ବରା ଖାଇଛନ୍ତି?
ସାରୁପତ୍ର ବରା?
ଆଜ୍ଞା।
ହଁ ସାରୁପତ୍ର ବରାଟା ତ ମୁଁ ଖାଇନି ଫିର୍ ବି ମୁଁ ମାନେ ମାନେ ୟାର ମାନେ ଖାଆନ୍ତି ବୋଲି ମୁଁ ଜାଣିଛି।
ଆଜ୍ଞା ସାରୁପତ୍ର ବରା ତା ଦିହରେ ବେସନ ଆପଣ ଜାଣିଥିବେ ଯୋଉ ଉଁ ସୋଲାର ଯୋଉ ଗୁଣ୍ଡ ହଁ ସେ ଯୋଉ ସୋଲା ବଟା ହେଇକି ସେଇଟା ସାରୁ ପତ୍ର ସଫା ସାରୁ ପତ୍ରରେ ଲେସା ଯିବ ଲେସା ଯାଇକି ତାକୁ ସାରୁ ପତ୍ରକୁ ମୋଡି ଦେଇକି ତାକୁ ସିଝା ଯିବ।
ସିଝା ଯାଇ ଯିବ ଆଜ୍ଞା।
ଆଜ୍ଞା ତାକୁ ସିଝା ଗଲା ପରେ ସେ ସିଝି ସାରିଲା ପରେ ତାକୁ ଛୋଟ ଛୋଟ ମାନେ କାଟି ଦେଇକି ନା। କାଟି ଦେଇକି ତାକୁ ଛୋଟ ଛୋଟ ଆକାରରେ କାଟି ଦେଇେକିନା ତାକୁ ମାନେ ଛଣା ଯାଏ ତେଲରେ ଭଜା ଯିବ।
ଭଜା ଯିବ।
ଆଜ୍ଞା ତାପରେ ମସଲା ପ୍ରସ୍ତୁତ କରାଯିବ ଅଦା ରସୁଣ ପିଆଜ ଏଥିରେ ମସଲା ପ୍ରସ୍ତୁତ କରାଯିବ। ସେଇ ମସଲାରେ ସେଇଟା ଉଁ ତରକାରୀ ହୁଏ ଆଉ। ବହୁତ ସ୍ଵାଦକର ଖାଇବା ପାଇଁ।
ଆଚ୍ଛା ମୁଁ ଯାହାବି ହେଲେ, ଏଇଟା ନିଶ୍ଚିନ୍ତ ପ୍ରସ୍ତୁତ କରିକି କେବେ ଖାଇବି ଆଉ। ପ୍ରସ୍ତୁତ ଯାହା ହବ ଆପ ଆପଣ ଅ ବହୁତ ସୁନ୍ଦର ଭାବେ ମାନେ ଆର ପ୍ରସ୍ତୁତ ପ୍ରଣାଳୀ ମୋତେ କହିଲେ। ନିଶ୍ଚିନ୍ତ ଏଆର ପ୍ରସ୍ତୁତ ନିଶ୍ଚିନ୍ତ ଆ କରିବି।
ଆଜ୍ଞା। ଆଉ କୁହନ୍ତୁ କୁହନ୍ତି ଏଇ ଯୋଉ ଅ କଣ ସେଇ ଯୋଉ ଫୁଲ ଯୋଉ ଶିବଙ୍କ କତିରେ ପୂଜା ହୁଏ। ହଳଦିଆ ହଳଦିଆ ଫୁଲ ସେଇଟା ଯୋଉ କଣ? କନିଆରି ହଁ। କନିଆରୀ ଫୁଲ ତାର କୁଆଡେ କୁହନ୍ତି ତାର ଯୋଉ ଫଳ କ ସେଟା ବିଷ। ସେଟା ଖାଇଦେଲେ ଲୋକମାନେ ମରିଯାଆନ୍ତି।
ହଁ ହଁ ସେଇଟା କୁହନ୍ତି କି, କନିଆରି ଫଳରେ ଆମର ଯୋଉ ଗୁଡ ମିଶେଇକି ଖାଇଲେ ଲୋକମାନେ ଆଗେ ସବୁ ଏଇ ମାନେ ଉପାୟରେ ବହୁତ ମାନେ ସ୍ତ୍ରୀ ଲୋକମାନେ ଏମିତି ତ ଘରେ କଳି ଝଗଡା ହେଲେ ତ ସେମାନେ ଖାଇଦିଅନ୍ତି।
ଆଜ୍ଞା।
ଖାଇ ଦିଅନ୍ତି, ତ ଖାଇ ଧର ଯୋଉମାନେ ଜାଣି ହଇଯାଏ ସେ ଖାଇଛନ୍ତି ତାଙ୍କୁ ଆମର ନେଇକି ଗଲେ ତ କି ଆମର ମେଡିକାଲ କୁ ନେଲେ ତ ସେମତି ଟି ମାନେ ଏ ସେମାନେ ଭଲ ହେଇଯାଆନ୍ତି ଆଉ କିଛି କିଛି ଯୋଉ ମ ଲୋ
ତ୍ସାଳୟ କୁ ଆଜ୍ଞା ଚିକିତ୍ସାଳୟ କୁ ନେଇକି ଗଲେ ହଁ।
ହଁ ସେ ମାନେ ଭଲ ହେଇଯାଆନ୍ତି ଆଉ ଯୋଉମାନେ ଧର ଜାଣି ନ ପାରନ୍ତି, ସେମାନେ ବହୁତ ସମୟ ଧରିକି ଖାଇକି ରହିଯାଆନ୍ତି। ଜଣା ପଡେନି ତ ସେଇମାନଙ୍କ ମାନେ ମାନେ ମୃତ୍ୟୁବରଣ କରି ନିିଅନ୍ତି ଆଉ।
ଆଜ୍ଞା ଆପଣ କେବେ ପିଲା ବେଳେ ମାଛ ଧରିଛନ୍ତି ଚୁଆ ବନ୍ଧ କରି।
ହଁ ହଁ ପିଲା ବେଳେ ଆମେ ମାଛ ଧରିଚ ପିଲା ବେଳର ସେ ସ୍ମୃତି ତ ଆଜି ବି ମନେ ପଡେ ବହୁତ ମାନେ ଅଭୁଲା ସ୍ମୃତି। ତ ଉମ ଯେବେ ବି ମନେ ପଡେ ଉମ ଭାବେ କି ସେଇ ପିଲାଦିନ ଫେରେ ଫେରିଆସନ୍ତା କି।
ଆଜ୍ଞା।
ଆଜ୍ଞା। ଆମର ଯେତେବେଳେ ନଈ ପାଣି ଆସେ ତ, ସେତେବେଳେ ଆମେ ବି ବହୁତ ସବୁ ସାଙ୍ଗମାନେ ମିଶିକି ଏମିତି ଆମର ଧର ମୁଣ୍ଡୁଳି ଭଳିଆ ଗୋଟେ ଜାଲ ଥାଏ। ସେଥିରେ ଧରୁ ନହେଲେ କି କିଛି ନହେଲେ ଲୁଗା କାନିରେ ଧରିବୁ ସବୁ ମା ମାନଙ୍କର ଲୁଗା ନେଇଆସିବୁ ଏପଟେ ଜଣେ ସେପଟେ ଜଣେ ଧ ଜଣେ ଧରିକି କରିବୁ। ନହେଲେ ନିଜ ଡ୍ରେସ ରେ ବି ଏମିତି ଉଠେଇ ଦିଉ।
ଆଜ୍ଞା।
ଏ ସ୍କର୍ଟ ଟା ପିନ୍ଧିଥାଉ ଅ ଇଏ କରୁ।
ହଁ ଯୋଉ ଗାମୁଛା ପକେଇକି ବି ଧରନ୍ତି ବାଲି ପକେଇକି ଆମେ ଧରୁ ଗାମୁଛା ପକେଇ ଦବୁ ପାଣିରେ ବୁଡେଇକି ରଖିବୁ, ଦି ଗୋଡରେ ଚାପିଦବୁ ଦି ଜଣ। ସେପଟେ ଜଣେ ଗୋଡରେ ଚାପିକି ଧରିବ ସେପଟେ ଜଣେ ଗୋଡରେ ଚାପିକି ଧରିବ। ମଝିରେ ବାଲି ପକେଇଦବୁ, ତାପରେ ତାକୁ ଧ କିଛି ସମୟ ବ ଶିବୁ ପାଣିରେ, ତାପରେ ଏଇଟାକୁ ଧରିକିନା ଉଠେଇ ଦଉ। ତାପରେ ସେଟା ଉଠେଇଦେଲା ପରେ, ସେଥିରେ ଖାଲି କଣ୍ଟିଆ ମାଛ ସବୁ ପଡନ୍ତି।
ହଁ ହଁ କଣ୍ଟିଆ ମାଛ।
କଣ୍ଟିଆ ମାଛ ଆପଣ ଖାଇଛନ୍ତି?
ହଁ ନିଶ୍ଚିନ୍ତ କଣ୍ଟିଆ ମାଛ ଖାଇଛି। ଆମର ସବୁ ଠାରୁ ଦେହ ପାଇଁ ହିତକାରକ ଯୋଉ କୁହନ୍ତି, ମାନେ ଶେଉଳ ମାଛ କିଛି ଲୋକ ଖାଆନ୍ତିନି ମାନେ ଭାବନ୍ତି ଏଇଟା ଗୋଟେ କୋ ମାନେ ତାଙ୍କୁ ମାନେ ଭଲ ଲାଗେନି କୋତରା ଲାଗେ।
ହଁ ସେଇଟା ଦେଖିବା ପାଇଁ କି ଟିକେ ସାପର ମୁଣ୍ଡ ଭଳିଆ ଦେଖିବାକୁ ସେଇଟା।
ହଁ କିନ୍ତୁ ଫେରେ ସେ ଅ ମାନେ ମା ମାନେ କୁହନ୍ତି କି ଜେଜେମାମାନେ ସେ ର ମାଛଟା କାଳେ ରକ୍ତୀଆ ମାଛ ଖାଇଲେ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ।
ଆଜ୍ଞା।
ଆପଣ ଖାଆନ୍ତି କି ନାହିଁ ସେ ମାଛ?
ଆଜ୍ଞା ମୁଁ ଖାଏ ସେ ମାଛଟା ଭଲ ଲାଗେ।
ହଁ ତାର ସ୍ଵାଦ ଭଲ ଲାଗେ। ମୁଁ ବି ଖାଇଛି ବହୁତ ଭଲ ଲାଗେ।
ଆଜ୍ଞା। ଆପଣ ତ ବହୁତ ଭଲ ଭଲ କଥା କହିଲେ। ଆଉ ଆଉ ରେସିପି ବି ମାନେ ପ୍ରସ୍ତୁତି ପ୍ରଣାଳୀ ରୋଷେଇର ସବୁ ଭଲ ଭଲ କହିଲେ। ଆଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆପଣଙ୍କ ସହିତ ଆଉ କେତେବେଳେ କଥା କଥା ହେବ। ଏବେ ମୋର ଟିକେ କାମ ଆସୁଛି ମୁଁ କହୁଥିଲି। ସନ୍ଧ୍ୟାରେ ଯିବି ବୋଲି ଟିକେ ମନ୍ଦିର। ଆଜ୍ଞା ରହୁଛି, ଆଜ୍ଞା।